ହାଲୋ ହୁଁ। ହେଇ ବସିଛି ଏଇଠି ଖାଇବି ଅନାନୀ ହଉ ହଉ କି ନ ହଉ ଗପି ଚାଲିବୁ।
ହଁ ହଉ ଆଉ କଣ ଆଉ କଣ କଣ ରାନ୍ଧିଛୁ?
ହଁ ନ ଫୋନ ନା କମ ନେଇଯିଅ ତମ ଫୋନ ହଲୋ।
ହଁ।
ଆଉ ଏଇ ଖାଇନଲୁ ଖାଇବି।
ଖାଇନୁ ଆଉ କଣ କଣ କଣ ରାନ୍ଧିଚୁ?
ଏ ସକାଳେ ପୋଇ ଆଳୁ ଭାଜିଥିଲି। ତାପରେ ଯୋଉ ସୂଜୁନା। ଛୁଇଁ ଭାଜି ତରକାରୀ କରିଛି ଆଉ। ଚଟପଟି ରଖିଥିନି।
ହଁ ଆଉ କଣ କରଚୁ?
ଆଉ ହେ। ବସଚି ଯାଉଚି ଖାଇବି ବାଢିଚୁ ଭାତ ଡାଙ୍ଗିର ମୋର ଖାଇବୁ।
ହଁ।
ଆଉ ଖାଇନୁ ତମ।
ଆପ ଆ ଆ ପୁମ୍ ଫସଲ ଫସଲ କଣ କରିଛ?
ହାଲୋ। ଆଉ ଯୋଉ ତୋ ନାତି ଆଜି ପ୍ଲାଣ୍ଟେ ଯିବନି?
ହଁ ଯିବ।
ହାଁ ଆଉ। ଆଉ ସକାଳୁ କଣ ଖାଇଥିଲୁ?
ମୁଁ ସକାଳୁ ଖାଇଥିଲି ଭାତ ଚୁମ ଏଇ ଯୋଉ ଏ ନୁଣି ମୁଁ ନୁଣୀ ଶୁଖୁଆ ଭଜା। ଆଳୁ ପୋଡା ଖାଇଚୁ ହଁ ହଁ।
ଯୋଉ ଆଉ କଣ ଲଗେଇ ଖାଇଲୁ?
ନଗେଇ ଖାଇନି ଶୁଖୁଆ ପୋଡା ପା।
ଓହୋ।
ଶୁକୁଆ ପୋଡା ଆଳୁପୋଡା ସବୁ ପୋଡା ଉପରେ ଖାଇଛିି।
ହାଲୋ
ଆଉ କଣ? ଆଉ କଣ କହୁନ? ହାଲୋ।
ଯୋଉ ନାଲୋ ଏଇ ଭାତ ଖାଉ
ଖାଇନୁ?
ଯୋଉ ଟା।
ହଁ।
ଆଉ।
ହଁ।
ଶୁକୁଆ ଭଜା ଆଉ ମୁଁ ଆଣଥିଲି ପୋଇଭଜା ଚଟପଟି।
ହଁ ହଁ।
ସେ ପକା ବଲରା।
ଆଉ କଣ ଖାଇଲ? ଆଉ କଣ?
ହଁ ଯୋଉଁ ନା ହେଇବା ଖାଇ ବସଚୁ ସରିନି ଖାଇବା। ଆଉ ଗାଧୁଆଳୁକୁ। ଆଁ ହେଇ ସେଇ ଛୁଇଁ ତରକାରୀ ଆଉ। ଗରମ୍ ଭାତ।
ହଁ।
ଆ ପୁଷି ଫୋନ କରିଥିଲା ନା?
ହଁ।
କଁ କଇଁଲା?
ହଁ। କହିଲା ତାଙ୍କର ମାଛ ତରକାରି ଭାତ।
ଅଁ ହଁ। ଓ ଆଜି ଶୁକ୍ରବାରେ ମାଛ ହଁ।
ହଁ।
ପଅଦିନବାଲ ମାଛ ତରକାରୀ କରିଥିଲା।
ପରଦିନ କରିଥିଲା ପୁଣି ଆଜି କରିଚି ସେଥିରେ ଆମ୍ବ ଆଉ ସବୁ ପ୍ରକାର ଡାଲି ଭଜା ସବୁ ହଁ। ଆଉ କଁ?
ଆଉ କଁ କଇମି। ଆଉ ବାବୁଲା ଆଜି ବାରବାଟୀ ନେଇକି କଲରା ଯାଇଥିଲେବା?
କଲରା କେତେବେଳେ କଲରା ନେଇକି ଗଲା? ତରା ପୁରୁ ହାଟକୁବା ଯିବ।
ଓହୋ ଯାଇନାହାନ୍ତି?
ନାଁ।
ଆ ମୁକଇଁନି ଯାଇଥିଲେନା କଣ ବାରବାଟି।
ନାଁ ତରାପୁର ହାଟକୁ ଯିବ। ଆଉ କଁ?
ଆଉ ତ ନାତି ସ୍କୁଲକୁ ଯାଇଚି?
ହଁ। ଇସ୍କୁଲକୁ ଯାଇଚି ସ୍କୁଲରେ ଖାଇକି ଆସିବ ଆଉ।
ହଁ।
ଚାରିଟା ବେଳେ ଖାଇବ ଆମ ଘରେ ଆଉ।
ହଁ।
ହୁଁ।
ଖେଳ ଛୁଟିରେ ହେଟି ଖାଉଚି?
ହଁ।
ଓହୋ।
ତୁ କାଇଁ ବାରଟା ପର୍ଯ୍ୟନ୍ତ ବଇଚୁ ଖାଇନୁ?
ଏଇ ଯୋଉ ରୋଷେଇ ମୋପୁତୁରା ବୋଉର ରୋଷେଇ ସରିନଥିଲା
ହଁ।
ତାର ରୋଷେଇ ଡେରି ହେଲା ତାପରେ ମୁଁ କହିନି ହଉତୁ ରୋଷେଇ ସାରେ ମୁଁ ଏକାଥରେ ଖାଇବା ଶାଶୁ ବୋହୁ ସାଙ୍ଗ ହେଇ ଆଉ।
ହଁ। ହଉ ଖା।
ନାଲୋ ଏବେ ଖାଇଦେଲେ କଁ ହଉଚି କହିଲୁ ଯଉ ଚା ଟାବେଳକୁ ଖାଇବାକୁ ଇଚ୍ଛା ହଉନି।
ହଁ ବା। ଏକା ପନ୍ତେ ଆଉ।
ହଁବା ଭୋକ ମରିଯାଉଚି।
ହଁ।
ମୁଁ ସେଇନାଗି ଅଳ୍ପ ଭାତବି ଆଣୁଚି। ବୋଲି ନହଲେ ବେଶୀ ଖାଇଦେଲେ ଆଉ ହୋଉ ତା
ଚାରିଟା ବେଳକୁ ପୁଣି ଦିଟା ଖାଇଦବୁ ଆଉ।
ହଁ।
ଆ
ଆଉ ଆଉ ନାଣ୍ଡି ଫୋନ୍ କରୁଚି ନା?
ହଁ। ହଁ ହଁ ସମସ୍ତେ ଫୋନ୍ କରୁଛନ୍ତି।
ଅମ୍ ତୋ ଗାଈକି ପିଇବାକୁ ଯାଇଚୁ।
ହଁ ଗାଈକି ଦଉଛି ପା ପିଇଆକୁ।
ହୁଁ ହୁଁ। ଆଉ
ଆଉ କଣ?
ହଁ ତୁ କଣ କହୁନୁ?
ଉଁ ଆଉ ମୁଁ ତ ମୁଁ ତ ମୁଁ ତ ଏଇ ଖାଇଛି ଖାଇକିରି ଗଈକି ପିଇବାକୁ ଦଉଚି। ଆଇ ଗଛ ଗେରେ ଟାଣିକି ପକଉଛି ଆଉ ଆଉ କଣ ପୁଣି ପୁଣି ଦିଟା ଦିଟା ହେଲେ ପୁଣି ଖାଇମି। ପୁଣି ଗାଈକି ପି ପିଇବା କୁ ଦେମି। ପୁରୀ ଗାଈକି ଘରେ ବାନ୍ଧମି ଗୋଟ କାଢ଼ିମି। ଆଉ ଏଇ ଏଇ କାମ କରମି ଆଉ କଣ କରିବି।
ଗାଈ କି କେତେ ଥର ପିଇବାକୁ ଦଉଚ କି?
ତିନ୍ ଥର।
ହୁଁ ହୁଁ।
ତିନି ତିନି ଥର ଦଉଚି। ଗଛ ପାଞ୍ଚ ଥର ଟାଣିକି ପକଉଛି ହଁ। ଆଉ ପୁଣି ଏଇ ଗଛ କି ପାଞ୍ଚ ଛଅ ଥର ଟାଣିକି ପକେଇନି ବାଦାମ ଗଛ। ଓ ହଁ ଏଇ କାମ କରିବି ଆଉ କଣ କାମ କର
ଆଉ ତମ ଦି ପୁଅ ଆଙ୍କ କଣ କରନ୍ତି?
ଚାଷ କରନ୍ତି।
ମାନେ ହଁ କି ଫସଲ?
କାକୁଡି ଇଁ ଆଉ କ ଆଉ ଧାନ କରନ୍ତି ବାଦାମ କରନ୍ତି।
ଓହୋ ତମେ ମାନେ ଯୋଉ ଉଁ ନେଇକି ମାନେ ପରିବା ସବୁ ହାତରେ ବିକନ୍ତି ନା ବଜାରକୁ ନିଅନ୍ତି?
ବଜାରକୁ ଯାଆନ୍ତି ହାଟକୁ ଯାଆନ୍ତି ବେପାରୀ ଘର ପାଖରୁ ଆସି ନିଏ।
ହଁ ହଁ।
ଅଁ।
ଲାଭ ହୁଏ ନା ପରିବାରେ?
ଆ ଆଉ ଆଉ ଲାଭ ହବନି ଆଉ କରୁଛନ୍ତି କାହିଁକି?
ଉଁ ହୁଁ। ଆଁ କାଲି ତମ ଆଡେ କାଲି ବର୍ଷା ହେଇଥିଲା?
ହଁ ହେଇଥିଲା ଆମ ଆଡେ ବର୍ଷା ନାଦିକିରି ହେଲା। ହଁ ବିଲରେ ପାଣି ହେଇଯାଇଛି।
ହଁ-ହଁ।
ହଁ।
ଆଉ ଯୋଉ ବିଲୁକୁ ଗଲେ ସବୁ ଯୋଉ ଗୋଡ ଗଳି ପଡିଥିବ ଅ।
ହଁ। ହଁ ଗୋଡ ଗଳି ପଡୁଚି।
ଅଁ ତମ ଦି ପୁଅଙ୍କ ଖାଲି ଚାଷ କରନ୍ତି ନା ଆଉ କଣ କରନ୍ତି?
ହଁ ହଁ ଚାଷ କରନ୍ତି ଟ୍ରାକ୍ଟର ବୁଲାନ୍ତି ସବୁ କରନ୍ତି।
ହଁ।
ପଚାର ହଁ-ହଁ-ହଁ। ହଁ ଚାଷ କରନ୍ତି ଟ୍ରାକ୍ଟର ବୁଲାନ୍ତି ସବୁ କରନ୍ତି। ହୁଁ ହଁ-ହଁ ଆମର ଗାଡି ଅଛି ସବୁ ଅଛି ଆମର।
ଚଲଉଛନ୍ତି ନିଜେ ମାନେ ହଳ କରୁଛନ୍ତି।
ହଁ।
ତମର ଭଲ ଆଉ ତମର ବି ଆଉ ଯୋଉ ହଳବୁଲା ପଇସା ବି ଦବନି ଆଉ।
ନା ଆମର ତ ଘରେ ଗାଡି ଆମେ କାଇଁ ପଇସା ଦେମୁ।
ହୁଁ ଏଇ ଖାଇବସେ ଆ
ହଁ।
ଆମ ବୋଉ ଖାଇବ ବୋଲିକି ମାନେ ଗୁଣ୍ଡେ ଭାତ ଖାଇନାହାନ୍ତି। ସେ ତାର ଏ ଯୋଉ ଫେର ଚୁଲି ପାଖକୁ ଧୌଡିକିନା ପଳେଇଲେ ମୁଁ ମୋର ଏଠି ଭା ତ କଂସା ଧରିକି ବସିଛି ଆଉ।
ହଁ-ହଁ ବଇଥା ଖାଉଥା ବଇଥା ସବୁ କର
ମେ କହିବେ ଭାତ ଆଣ ଖାଇବା।
ହଁ।
ଶାଶୁକୁ ଡାକିକି ବୋଉ ତାର ଏମିତି ଚରିକି ଭଳିଆ ବୁଲିବ।
ସେଇଆ।
ଶାଶୁ ତାର ଭାତ ଦିଟା ଧରିକି ଏଇଠି ବସିଥିବ।
ବସ୍ତା ସେ ବୋଉ ଆସୁ ଶାଶୁ ଖାଇବ ଆଉ କ।
ହଁ। ସିନେ ଯୋଉ ଏଇ ଏକାଥରେ କାମ ସାରିଲ ଶାଶୁ ବହୁ ସାଙ୍ଗ ହେଇକି ସେ ବସିଲେ ଖାଇଦେଲେ।
ହଁ-ହଁ-ହଁ।
ଆଉ ଖାଇବା ପାଖେ ମାନେ ଥରେ ଉଠିକି ଯିବେ ଗୋଟେ ଆଣିବେ ଫେର ଯିବେ ଗୋଟେ ଆଣିବେ ଏମିତି କ ଛନ୍ତି ଆଉ ଗୋଟେ ମଜା କଥା ଶୁଣିବ କି?
ଆଁ
ଯୋଉ ଗୋଟେ କଣ ହେଇଛି ଜା ଯୋଉ ମାନେ ଆଣିଛି ଲୁଣି ଶୁଖୁଆ ହେଲା। ତା ଦିହରେ ଗୋଟେ ଆଣିଛି କଞ୍ଚା କଲରା।
ହଁ ସେ ତ ବଢିଆ ନାଗିବ ଝୋଳ କରିକି ହାପୁଡିଥବ ଆଉ।
ସେ କଲର ଟା ଆଣିକି ସେ ଶୁଖୁଆଥରେ ଥୋଇକି ଆଣିଛି। ମୁଁ ଦେଖ ଦେଖିଦେଲି ଯେମତି ମୁଁ କହିଲି ଆଉ କଞ୍ଚା କଲରଟା କଣ ଯୋଉ ମ ସଲା ଦିଆ ହେଇଛି ଖାଇବୁ କିଲୋ।
କହିଲା ନା ନା ମ ଖାଇବିନି ହେଇଲେ ମୁଁ ଭୁଲରେ କଲରା ଟାକୁ ଘିଟି ଆଣିଛି। ମୁଁ କହିଲି ସେ କଲରାକୁ ନେଇଯା ଥୋଇକି ଆସିବୁ। ମାନେ ମସଲା ପଇଚି ଭଜା ହେଇନି।
ଓହୋ ହୋ।
ଆଉ
ଆଉ କଣ?
ଯାଇକି ଥୋଇକି ଏଇ ଆସିକି ଭାତ ଖାଇଲା ଖାଇ ମୁଁ ସାଙ୍ଗ ହେଇକି ଆଉ।
ହଉ ଖା ଏକାଥରେ ଗାଧୁଆବେଳ ଖିଆ ଟା ଖାଇଦବ କାମ ସଇଲା।
ହଁ ବା। ଏ ତାପରେ ଛୁଆ ଗୁରା ନାହାନ୍ତି ନା ସ୍କୁଲକୁ ପଳାଇଛନ୍ତି ସେମାନେ ଖେଳ ଛୁଟିରେ ଆସିବେ। ତାପରେ ମାନେ ସ୍କୁଲରେ ମୋ ଝିଅ ବି ଖାଉନାହିଁ। ଝିଆରି ଝିଅ ବା ଦି ଜଣ ଆକ ଖାଉନାହାନ୍ତି। ସିଏ ଘରକୁ ପଳେଇ ଆସୁଛନ୍ତି ବିସ୍କୁଟ୍ ଫିସ୍କୁଟ୍ ଯାକ ଖାଇ ଦେଇକି ଯାଉଛନ୍ତି ନା ଭାତ ଉପରେ ଏତେ ନୁହଁ ମୋ ଝିଅଟାର।
ହଁ ଝିଅ ନଳଖିଆ ଖାଉଛି ଆଉ ଭାତ କାଇଁ ଖାଇବ।
ନାମ ଭାତ ଜମା ମଗୁନି। ଆଉ
ଆଉ କଣ କଇପକା?
ଆଉ
ମେଘ ମେଘ ପକେଇଲା ଲୁଗା ପଟା ତୋଳା ହବ।
ହଁ।
ହଁ। ଶୋଇକି ଉଠିଲେ ଗଧେଇବ।
ନା ନା ଆମର ସେଇ ତୋଳିଛନ୍ତି ପରିବା ତୋଳି ଥିଲେ। ସେଇଠି ବେପାରୀ କି ଦେଇ ଆସିଲେ। ତାପରେ କାଲି ବୋଧେ କଲରା କାକୁଡି ଆମର ତୁଳା ହବ ନା କଣ? ନେଇକିନା ବଜାରରେ ଯିବେ ଆଜି ତୋଳିରେନି।
ଆରାମ। ହାଲୋ।
ହଁ ହଁ ହଁ।
ଆଉ କଣ ଖବର କୁଅ?
ଆଁ।